ହଁ ବାନ୍ଧବୀ ପ୍ରଣାମ।
କେମିତି ଅଛନ୍ତି?
ହଁ ଭଲ ଅଛି ଆଉ। ତମେ କେମିତି ଅଛ?
ମୁ ଭିି ଭଲ ଅଛି। ଆପଣଙ୍କ ଘରେ ପରିବାର ସବୁ ବର୍ଗ।
ହଁ ସମସ୍ତେ ଭଲରେ ଅଛନ୍ତି ଆଉ।
ଖାଦ୍ୟ ଖାଇ ସାରିଲେଣି।
ହଁ ରୋଷେଇ ସାରିଲିଡି ଖାଇନାଉ ଆଉ।
ଆଉ ଉଁ ଘରକୁ ସବୁ ବନ୍ଧୁବାନ୍ଧବ ଆସ ଆସିକି ସବୁକୁୁ ଯାଇ ସାରିବେଣି ରଜ ପର୍ବ ଯାଇଛି ଏବେ।
ହଁ ରଜ କୁ ଭାଇ ଆସିଥିଲେ ଭାଉଜ ଆସିଥିଲେ। ଏଇ ରଜ ଭାର ନେଇକି ଆସିଥିଲେ ଆମ୍ବ, ପଣସ, ମିଠା। ଆଉ ମୋ ପାଇଁ ଖଣ୍ଡେ ଶାଢୀ ଆଣିଥିଲେ। ଆଉ ତମର
ଆମର ବି ସେମିତି ସବୁ ଆଉ ତ ରଜ ପର୍ବ ସବୁଠୁ ବଡ ପର୍ବ ଓଡିଆ ପର୍ବ। ଆଉ ସବୁ ବନ୍ଧୁବାନ୍ଧବ ଆସିକିରି ବୁଲିିବାଲିକିରି ରହିକିରି ଗଲେ ଆଉ। ହ
ଆଉ ପୋଡ ପିଠା କରିଥିଲେ ନା ମୁଆଁ ହାଣ୍ଡି?
ଆମର ଏଇ ର ଏଇ ରଜ ପର୍ବରେ ଏ ବର୍ଷ କିଛି ପିଠାପଣା ହେଇନଥିଲା। ଆମର ଜଣେ ଶାଶୁଉଉ ସାନ ଶାଶୁ ଜଣେ ମାନେ ସାନ, ସାନ ବଡ ବୋଉ ତାଙ୍କୁ ଆମେ ଡାକୁ। ସେ ଚାଲି ଯାଇଛନ୍ତି ଆମର ବର୍ଷକ ପର୍ଯ୍ୟନ୍ତ କୌଣସି ପିଠାପଣା ହେବ ନାହିଁ। ବନ୍ଧୁବାନ୍ଧବ ସବୁ ନେଇକି ଆଇଥିଲେ ମୋ ବାପ୍ ପ ଘରୁ ଦେଇଥିଲେ ମୋ ଯାଆ ବାପ ଘରୁ ଆଇଥିଲା ମୋ ଶାଶୁଙ୍କ ବାପ ଘରୁ ଆଇଥିଲା ଆଉ ସବୁ ଆଖ ପାାଖ ବନ୍ଧୁବାନ୍ଧବ ନଣନ୍ଦମାନଙ୍କ ଘରୁ ସବୁ ପିଠା କରିକି ପଠେଇଥିଲେ। ଏ ପିଠା ଖାଇଖାଇ ପାରି ଶୋଇଲୁ।
ଆଉ ଭଲ ଆଉ ତମର ନକରିକି ତ ଏତେ ପିଠା ଖାଇଲ ଆମର ବି ପିଠା ହେଇଥିଲା ପୋଡ ପିଠା କରିଥି
ହ
ଏ ବର୍ଷ ପୋଡ ପିଠାଟା ଆମର ବଢିଆ ହେଇଥିଲା। ଆମର ଏଇ ବର୍ଷ ପୋଡପିଠାଟି ଭାରି ବଢିଆ ହେଇଥିଲା।
ଜମା କେବେ କରିନି।
ହଁଅ-ଅ ଆମର ଏଇ ଅର୍ ଅରୁଆ ଚାଉଳକୁ ସବୁ ବାଛିବୁଛି ଦେଇଥିଲୁ, ଗଡେଇଗାଡେଇକି ତାକୁ ଧୋଇକି ଟିକେ ଶୁଖେଇ ଦେଇଥି ହାଲକା ଟିକେ ଶୁଖିଗଲା ପରେ ତାକୁ ନେଇକି ଏଇ ଢିଙ୍କିରେ କୁଟି ଆଣିଥିଲୁ। ଢିଙ୍କିରେ କୁଟି ଆଣିକି ସେ ଚୁନାକୁ ରଖିଥିଲୁ ତା ପର ଦିନ ଏଇ ଯୋଉ ଗୁଡ ଆଣିକି ନଡିଆ ଟିକି ଟିକି କାଟିକି ତାକୁ ସବୁ ଜନ୍ତିଜାନ୍ତି ଦେଇଥିଲେ, ଆଣକୁ ଜନ୍ତିକି ଏ ନି ଗୁ ଯୋଉ ଗୁଣ୍ଡ ଘଷି ନିଆଁରେ
ହ
ଯେମିତି ପିଠା ଯୋଉ ତା କଢେଇଫଢେଇ ବସେଇକି ଯେମିତି ପୋଡିପାଡି ଦିଅନ୍ତି ଶାଶୁ ମୋର କରିଥିଲେ, ମୁଁ ସେତେବେଳେ ଖାଲି ଖାଇଥିଲି ନା ମୁଁ ଜାଣି ବଢିଆ ଲାଗିଲା ମୁଁ ଜମା ଖାଏନା। ଆଉ ତମର?
ବାର ଭଲ ବାର ପଡିଥିଲା ପ୍ରାୟ ବର୍ଷ ବାର ପଡେ ପୋଡା ଖାଇ ହୁଏନା। ଯେହେତୁ ପୋଡ ପିଠା ଆମେ ଯେହେତୁ ସ୍ତ୍ରୀ ଲୋକ ସାଧାରଣତଃ ପୋଡା ତ ଖାଇବାନି ସଂକ୍ରାନ୍ତି ସୋମବାର ଗୁରୁବାର ମଙ୍ଗଳବାର ଏଇ ଭଳିଆ ବାରେ ସବୁ ପଡେ ଏଇ ବର୍ଷ ରବିବାର ପଡିଥିଲା ପ୍ରାୟତଃ ଲୋକ ପୋ ପୋଡ ପିଠା ଖାଇଛନ୍ତି ଆମେ କଣ ଘରେ ହବ, ଆମ ଘରକୁ ସବୁ ବନ୍ଧୁବାନ୍ଧବ ଦେଇଥିଲେ ସେଇଥିରୁ ବକଟେ ରଞ୍ଚେ ଖାଇଛି ଆଉ
ହଁ ଅଁ-ଅଁ ବାର ପଡିଥିଲା ଆଇଁଷଫାଇଁଷ ବି କରିଥିଲେ। କାର କଣ, ଆମର ତ ଆଇଁଷ ଖାଆନ୍ତିନି ପିଠା ପିଠା ଖାଇଥିନୁ। ତାପରେ ଏଁ ମଝି ରଜ ଦିନ ଯୋଉ ସଂକ୍ରାନ୍ତି ହେଲା। ସେଦିନ ଆଉ ତ ଖାଇବେନି ପୋଡା ପିଠା, ମୁଁଆଁ ହାଣ୍ଡି ଗୋଟେ କରିଦେଇଥିନି। ଆଉ ଗୋଟେ ଖାଲି ମୁଁଆଁ ହାଣ୍ଡି କରିଥିଲି। ଗୋଟେ ଫୁର ଦିଆ ମୁଁଆଁ ହାଣ୍ଡି କରିଥିଲି। ଆଉ ଘୁଗୁଣି ମଟର ଆଳୁ ତାକୁ ସବୁ ତରକାରୀ କରିଥିନି।
ଆଉ ମୁଁ ହାଣ୍ଡି ତ ଭଲ ସେଇଥିରୁ ଛନ ଛନ ହେଇଥିବ, ନରମ ନରମ ସେଇଥିରୁ ତ ଦି-ଇ -ଟା ତିନିଟା ଆ ଫିସ୍ ଖାଇଲେ ଆଉ ପୁରା ମନବୋଧ ହେଇଯିବ। ଆ ମୁଣ୍ଡା ମୁଣ୍ଡା କାଟି ଦେଇଥିବ ଆଉ। ଆମେ ଖରିକାରେ କାଟୁ ଆମକୁ ଭଲ ନାଗେ। ହାପିବଡେ ଭଳିଆ ଯଉ କେକ୍ କାଟିଲା ଭଳିଆ।
ଆମୋର ଗୋଟେ କରିଦେନୁ ଗୋଟେ ସାଧା ଟିକେ କରିଥିନୁ। ଉମ ଆଉ ଗୋଟେ ପୁର ଦିଆ କରିଥି
ମୋ ଶାଶୁ ତାଙ୍କର ପୋଡ ପିଠା ପନିକିରେ କାଟନ୍ତି।
ହଁ। ପନିକିରେ କାଟିଲେ ଭଲ ନା। ଆଜ କାଲି ଯୋଉ କଣ ଗୋଟେ କଟୁରୀ-ଇ ଛୁଡ଼ି-ଇ
ଇଟିଲି ଛାଞ୍ଚ ମୁହଁରେ କପଡା ବାନ୍ଧିକିରି କରୁ। ଇଟିଲି ଛାଞ୍ଚ ମୁହଁ ରେ ଗୋଟେ-ଏ ସୁତା କପ ପଡା ଗୁରେଇକରି କରୁ। ଆଉ ତାକୁ ଆମେ ଖରିକାରେ କାଟୁ। ମୁଁ କାଟିି ବି ମୁଁ ଆସିକି ମୋ ଶାଶୁ ଘରେ ମୋ ଯାଆ ଠାରୁ ଶିଖିଲି। ମୋ ଶାଶୁଠାରୁ ମୋ ଯାଆ ଶିଖିଥିଲେ। ମୋ ଯାଙ୍କ ଠାରୁ ମୁଁ ବହୁ ଶିଖିଛି। ଆଉ ସବୁ ଖ କ-କ ଯେ ମାନେ ଖରିକା ନୁହଁ ଯୋଉ କରଚୁଲି ଖରିକାରେ କାଟୁ ଭଲ ଲାଗେ। କାଟିବାକୁ। ଯୋଉଥିରେ ପିଠା ପାତିଆ କୁହନ୍ତି।
ହଁ।
ଟୁ ଭଲ ଲାଗେ।
ନା ମୋ ଶାଶୁ ବଢିଆ ପନିକିରେ ପନିକିରେ କାଟି ଦିଅନ୍ତି। ଖାଲି ପିଠା ହେଇଥିବ, ତରକାରୀ ଯୋଉଥିରେ କରିଥିବ ବୁଡେଇକି ଖାଇବ ଭଲ। ଭଲ ଲାଗେ। ମୋ ଶାଶୁଙ୍କର ଖାଲି ପିଠା ଭଲ। ମୋର ଖାଲି ପିଠା ଭଲ। ଆଉ ମୋ ଶଶୁର ଖାଇବେନି ଖାଲି। ଆଉ! ବାନ୍ଧବୀ ତମ କଥା ଏତେ କ୍ଲିୟର ଶୁଭୁ ନାହିଁ। ଟିକେ କଣ ସାଉଣ୍ଡ ଶୁୁ ବୁଚି।
ନାଇଁ ବାନ୍ଧବୀ ଟିକେ ବ୍ୟସ୍ତ ଥିଲି ଫ୍ରୀ ହେଇଗଲି କୁହନ୍ତୁ।
ଆଉ,
ଆଉ ବାନ୍ଧବୀ ଆମେ ତ ପିଠା ପଣା ବିଷୟରେ ଜାଣିଲେ। ଆଉ ଘି ପିଠା କେମିତି ହୁଏ ଟିକେ କୁହନ୍ତୁ ତା ବିଷୟ ରେ।
ଗିର ପିଟା। ତମେ ଜମା କରିନ? ହମ ଆରିସା ପିଠା ଯୋଉଗୁଡା କୁହନ୍ତି। ଆଉ ସେଇ ପିଠା ଟା ଭାରି ଭଲ ନାଗେ। ଆହୁରି ମଧୁର ମଧୁର ଲାଗେ। ତମେ ସେଇଟା କେମିତି ଜାଣିନା ମ?
କହୁନାହାଁନ୍ତି। ମୋ ଶାଶୁ କରନ୍ତି ଯେ, ମୁଁ ଜାଣିଛି ଅଳ୍ପ ବହୁତ। ହେଲେ ଆପଣ ଟିକେ କୁହନ୍ତୁ। ଆପଣଙ୍କର କେମିତି ପ୍ରଣାଳୀରେ କେମିତି ସବୁ ଉଁ ପ୍ରସ୍ତୁତ କରୁଛନ୍ତି?
ମୁଁ ପିଠା କେବେ କରି ନେଇ, ହେଲେ ମୋ ଶାଶୁ କରନ୍ତି ମୋ ଶାଶୁଙ୍କ ଠାରୁ ଦେଖ ଖିଛି। ଆମର ହରିିବଂଶ ବସେ। ସେଇଥିରେ ମୋ ଶାଶୁ ଦି ଦିନ ଆଗରୁ, ସେ ଅରୁଆ ଚାଉଳ ସେ ଖୁଦ ଖୁଦ ବି ବେଶୀ ଭଲ ହୁଏ ବୋଲି, ସେ ଖୁଦ ଚାଉଳ ବାହ କରିକି ପାଣିରେ ବ୍ ବତୁରେଇ ଦିଅନ୍ତି। ଦି ଦିନି ଖଣ୍ଡେ ବତୁୁରା ହେଇଗଲା ପରେ ତାକୁ ଆଣିକି ଏଇ କଳମଳକୁ ଦିଅନ୍ତିନି ମ ରେଆ କୁ ସେ ନିଜେ ଚକିରେ ବସି କି ଫେସନ୍ତି। ଫେସ୍
ମାଉସୀର ବୋଉର ମାଉସୀର
ଅଲଗା ଜେଗାରେ ଭଲେଇକି ଗୁଡେଇ ଗାଡେଇ ରଖନ୍ତି ପବନରେ ବାଜିବନି ବୋଲିକି। ତାକୁ ଗୁଡ ଯଦି କିଲେ ଚାଉଳ ପକେଇଥିବ। ତା ଦେହରେ ଗୁଡ ତାଠାରୁ ମାନେ ଅଢେଇଶ ଖଣ୍ଡେ କମ କରିବ
ଆଜି ବା କଣ ଆଜ୍ଞା ଆପଣଙ୍କ ବାର୍ତ୍ତା ସୁ ଶୁବୁ ନାଇଁ।
ଆପଣଙ୍କ ବାର୍ତ୍ତାରେ ଟିକେ ସାଉଣ୍ଡ ଶୁବୁଚି ଆପଣ ଟିକେ ଭଲେଇ
ମୁଁ କୋହୁଚି ଆପଣଙ୍କାଡେ ଏମିତି ଏତିକି ଆରିସା ପିଠା ହୁଏ। ଆମ ଆଡେ ପ୍ରସ୍ତୁତି ଶୁଣନ୍ତୁ କୋଉଚି।
ହଁ କୁହ‌।
ଆମର ହୋଉଚି ଏଇ ଏବେ କରିଥିଲେ ମୋ ଶାଶୁ ଆମର ତ ହବନି ପିଠା ପଣା ରଜ ଭିତରେ। ତା ପୂର୍ବରୁ କରିଥିଲେ ଆଉ ତିନି ଦିନି ଆଗରୁ ମାନେ ଆଗେ ଚାଉଳକୁ ବ ତୁରଇ ଦେେଲେ ବତୁରଇଲେ ତିନି ଦିନି ପାଣିରେ ସେମିତି ପଡିକି ରହିଲା। ଧୋଇଲା ବେଳେ ଆମ୍ବିଳା ସ୍ମେଲ ହୋଉଥିବ ମାନେ ବାସ୍ନା ହୋଉଥିବ ଆଉ ଯୋଉ ଆମ୍ବିଳା ଗନ୍ଧ ଆସୁଥିବ। ଆଉ ତାକୁ ବାଗେଇକି ଚକଡି ଚାକାଡିକି ଭଲ କରିକି ଦି ତିନି ଥ୍ରି ଖାଲି ଫଳ କାଢିଥିନି। ଖାଲି ତାକୁ ଚକଡି ଚାକାଡିକି ଦି ତିନି ଧୁଆ ଦେଇଦବ। ତାକୁ ଖାଲି ନିଗାରି ଦବ ନିଗିିବ ଯେମିତି ପାଣି ତାପରେ ତାକୁ ଖାଲି କୁଟିବ ଆଉ ଆମର ହେମଦସ୍ତା ଅଛି ଆମର ଯୋଉ ସେ ଚକି ନାହିଁ କି ଢିଙ୍କି ନାହିଁ। ଆଉ ସେ ହେମଦସ୍ତାରେ କୁଟିକିରି ଉଁ ତା ସବୁ ଚୁନାକୁ ଚଲେଇକିରି ମାଡି ମୁଡିିକିରି ଘୋଡେଇ ଘାଡେଇକି ରଖିବେ ଆଉ ଯେହେତୁ ଖରା ସ କାଳ ଓଳି ହେଇଥିବ ଯଦି ସେଇ ସାଙ୍ଗେ ସାଙ୍ଗେ କରିଦିଅନ୍ତି। ନହେଲେ ଚାରିଟା ବେଳକୁ କାଁଳ ହେଲେ। ଖରା ନୋଉଠିଲେ ଉଁ ବସି ଗରମ ହବ ତ। ଆ ବସିକିରି ଚୁଲି ପାଖରେ କରନ୍ତି ଆଉ। ତାର ମାପରେ ଯୋଉଚି ଗୁଡ ପାଗ କରନ୍ତି। ପାଗ କରିବ କେମି ତି ପାଣି ରଖିଥିବ ପାଖରେ ଏ ତାକୁ ଜନ୍ତିବ ଜନ୍ତିବ ଯା ଟିକେ ଟିକେ ମଝିରେ ସେଥିରୁ ଗୁଡ ଆଣିକିରି ପାଣିରେ ପକୋଉଥିବ।
ସେଟା କଣ ଟା ସେଇ ସେଇ ଘିପିଟା ଟା କଣ ଟାଣ ପାଗ ହବ ନା ଟିକେ ନରମ ପାଗ ହବ।
ତମେ ଚାହିଁଲେ ଟାଣ ହବ। ଚାହିଁଲେ ନରମ ହବ। ଯେତେବେଳେ ଲେଖିବ ସେ ଯୋଉ ଗୁଡଟା ପାଣିରେ ପଡିଲା ପରେ ଯଦି ମେଳେଇ ଯାଉନଥିବ ଗୋଟାଳିଆ ପୁରା ର ହୁଥିବ ସେଟା ଟାଣ ପାଗ। ଯଦି ଟିକିଏ ହାତ ମାରିଲା ବେଳକୁ ଯୋଉ ଇଏ ଟାଇପ୍ ର ହୋଉଥିବା ଥାଲ୍ ଥାଲ୍ ଥାଲ୍ ଥାଲ୍ ଥାଲ୍ ହୋଉଥିବ ଲାଳୁଆ ଲାଳୁଆ ଲାଗୁଥିବ ଜାଣିବ ସେଇଟା ନରମ ପାଗ। ଆଉ ତମେ ଯୋଉଟା ଚାହିଁବ ନରମ ପାଗ ଚାହିଁଲେ ନରମ ଥିବ ଚାଉଳ ଚୁନା ପକେଇଦବ। ଆଉ ଯଦି ଟାଣ ପୁରା ଚ ଯୋଉ ଇଏ ଟାଣ ପଥର ଭଳିଆ ଲାଗୁଥିବ ଚ ପାଣିରେ ପଡିଲା ପରେ ସେମିତି ହେଲେ ଟାଣ ହବ ଆଉ କଣ ତାପରେ ଚାଉଳ ଚୁନା ପକେଇ ଜନ୍ତିବ ଆଉ ଚକୁଳି ଆଣ ଢାଲିଲା ଭଳିଆ ଯେମିତି ହେଇଯିବ କି ନହେଲେ ତାଠୁ ଟିକିଏ ଟାଣ ହେଲେ ଚଳିବ। ତାପରେ ଗୋଟେ ମଞ୍ଜ ପତରରେ ତେଲ ମାରି ତେଲ ହାତ ମାରିଦବ ଆଉ ତାକୁ ସବୁ ଟିକେ ଟିକେ ଥୋଇଦବ ତାପରେ ତେଲ କଡେଇ ଗରମ କରିକିରି ପ କେଇଲେ ହେଲା ଆରିସି ପିଠା ଆଉ।
ଆରସି ପିଠା ଟା ଭାରି ସହଜ। କିନ୍ତୁ ଟିକେ ଏଇ ପାଗ ଜାଣିଥିବା ଦରକାର ଆଉ ନରମ ପାଗ।
ପିଠା ଭଲ ଆସେ।
ନରମ ପାଗ ହେଇଗଲେ କଣ ହବ ନା କହିଲ ସେ ପିଠା ଟା ଫିଟିଯିବ। ନରମ ପାଗ ହେଇଗଲେ। ଆଉ ବେଶୀ। ହଁ ଆଉ ବେଶୀ ଟାଣ ପାଗ ହେଇଗଲା। ସେ ଟାଣ ହେଇଗଲେ ପିଠା ଟା ଖାଇବାକୁ ଭାରି ଟାଣୁଆ ଟା
ସେ ପିଠାଟା ବହୁତ ଦିନ ରହିବ ନା ମାସେ ଦେଢ ମାସ ରଖିକି ଖାଇପାରିବ। ଆଉ ବାନ୍ଧବୀ ଆପଣ ତ ଆରିସା ପିଠା ଆପଣଙ୍କ ପଟେ ଯେମିତି କରନ୍ତି କହିଲେ ମୁଁ ବି ଆମ ପଟେ ଯେମିତି ହୁଏ କହିଲି ଆପଣକ ସହ ବାର୍ତ୍ତା କରିକି ବହୁତ ଖୁସି ଲାଗିଲା। ଆଉ ଧନ୍ୟବାଦ କଲ କରିଥିବାରୁ ଆଉ କେବେ ଯଦି ସମୟ ପାଇବେ ମୋତେ ମୋ ସହିତ ତ ସଂଯୋଗ କରିବି।
ହ ହଉ ହଁ ପ୍ରଣାାମ।